ହ୍ୟାଲୋ।
ହଁ ମ୍ୟାଡ଼ାମ୍ ନମସ୍କାର।
ମ୍ୟାଡ଼ାମ ନମସ୍କାର ଶୁଭ ସକାଳ। ଶୁଭ ସକାଳ ନା କଣ କହିବି?
ନାଇଁ ପ୍ରଥମ ମିଟ୍ କରିଛ ଶୁଭ ସକାଳ କୁହ କିନ୍ତୁ ଏଇଟା ଶୁଭ ସକାଳ ନୁହଁ କିନ୍ତୁ ଫାଷ୍ଟ ମିଟ ରେ କହିଲେ କିଛି ଅସୁବିଧା ବି ନାହିଁ। ଆଉ କଣ ଲଞ୍ଚ କରିସାରିଲେଣି?
ହଁ ଲଞ୍ଚ ସରିଗଲାଣି ଏବେ ଲଞ୍ଚ ସରିଗଲା। ମୁଁ ପଖାଳ ଭାତ ଖାଇଲି ଆଉ ଆଳୁ ଭଜା ଆଉ ଟିକେ ଟମାଟୋ।
ମୁଁ ଟମାଟ ଚକଟା।
ଆଜ୍ଞା।
ହୁଁ ଭଲ ପଖାଳ ଭାତ ଟା ହ ଏବେ ଖାଏ ଆପଣଙ୍କା ଆଡ଼େ ଗରମ କେମିତି ହଉଛି?
ଆମ ଏପଟେ ତ ଏବେ ଟିକେ ଗରମ କମିଯାଇଛି। କଣନା ଏବେ ଟିକେ ବର୍ଷା ଆଜ୍ଞା ଟିକେ ବର୍ଷା ହଉଛି ତ ଏପଟ ଗଟେ ସବୁଆଡ଼େ ମାନେ ଟିକେ ଟିକେ ବର୍ଷା ହଉଛି ତ ସେଥିପାଇଁ ଟିକେ ଆମ ମାନେ ଟିକେ ଥଣ୍ଡା ଅଛି।
ଭଲ ପୁଣ୍ୟ କରିଛନ୍ତି ବସା ଟିକେ ପାଇଲେ। ଆମର ପୁରା ଜଳୁଛି ବାହାରକୁ ଯାଇ ହଉନି ବାହାରକୁ ଗଲା ବେଳକୁ ଖରା ଯଦି ଦେହରେ ପଡୁଛି ସେ ଜାଗା ପା ପୋଡି ଉଠୁଛି କିନ୍ତୁ ଲୁଗାପଟା ଶୁଖେଇବାକୁ ତ ବାହାରକୁ ଯିବାକୁ ପଡିବ? ବହୁତ ଖରା ଆଉ ନିହାତି ପାଣି ହୁଁ।
ଆମ ଏଠି ବି ମାନେ ଖରା ତ ହଉଥିଲା ବହୁତ ଜୋରରେ ମାନେ ଦି ତିନି ଦିନ ଆ ଗରୁ ମାନେ ଅଠଚାଲିଶ ଡିଗ୍ରୀ ଖରା। ଅଠଚାଳିଶ ସତଚାଳିଶ ଡିଗ୍ରୀ ଖରା ରହୁଥିଲା ଏଠି ମାନେ ପୃ ପୃଥିବୀର ସବୁଠାରୁ ଉତ୍ତପ୍ତ ଜାଗା ଆମ ଯେଉଁ ଏ ଜାଗାରେ ଥିଲା ମାନେ ଭଗବାନ କିଛି ଗୋଟେ ମାନେ ଆମ ପାଇଁ ର ରଖିଆ ରଖିଦେଇଥିଲେ ବୋଧେ ଆଜ୍ଞା। ଟିକେଦୟା କରିଦେଲେ ସେଥିପାଇଁ ଟିକିେ ବର୍ଷା ହେଇଛି ଏବେ ଟିକିେ ଶାନ୍ତି ଲାଗୁଛି। ମାନେ ଚାଳିଶ ଡିଗ୍ରୀ ଅଛି କିନ୍ତୁ। ଚାଳିଶ ଡିଗ୍ରୀ ଭଳିଆ ଲାଗୁନି ଟିକେ ଭଲ ଲାଗୁଛି। ମାନେ ଅଠଚାଳିଶ ଡିଗ୍ରୀରୁ ସାଙ୍ଗେ ସାଙ୍ଗେ ଯଦି ଚାଳିଶ ଡିଗ୍ରୀକୁ ପଳେଇ ଆସିବ।
ଅଠଚାଳିଶ କୁ ଚାଳିଶ ଆଠ ଡିଗ୍ରୀ କମିଲାଣି କମ ହେଲାଣି। ହୁଁ ତ ଆମର ଏଠି କିନ୍ତୁ ବର୍ଷା ନାହିଁ। ମେଘ ଉଠଉଛି ମେଘ ଉଠେଇଲେ ବି ପୁଣି ମେଘ ଛାଡି ଯାଉଛି ଯୋଉ ଖରାକୁ ସେଇ ଖରା ସେଇ ଖରା ହଉଛି କଷ୍ଟ ପ୍ରବଳ। ତ ସେଥିପାଇଁ କି ଓ ଆର ଏସ୍ ପାଣି। ଆ ଇଏ ତାକୁ କଣ କହନ୍ତି ଡେ ଲେମ୍ବୁ ଲୁ ଚୁ ଲୁଣ, ଚିନି ପାଣି। ଏଇଟା ଗ୍ଲୁକୋଜ ପାଣି ଏଇଟା କଣ୍ଟିନ୍ୟୁସଲି ଚାଲିଛି। ବାହାରକୁ ତ ଯିବାକୁ ପଡିବ। ତମର ଏକ୍ସାମ ହଉ କି ଛୁଆର ଟ୍ୟୁସନ ହଉ। ହଁ ଯିବାକୁ ପଡିବ ସେ ସେଇଟା ଆଉ ପଖାଳ ବୋଧହୁଏ। ଆପଣ ଯୋଉ କହିଲେ ଟମାଟୋ ଚକଟା, ଆଳୁ ଭଜା ଇଏ ବୋଧେ ଆମର। ଜିନିଷ ହେଇଯାଇଛି। ପଖାଳ ଆମେ ଛାଡିିନୁ ଆମେ ବୋଧେ ମାସେ ଉପରେ ହେଲାଣି ପଖ ଦହି ପଖାଳ ଖାଇ ଚାଲିଚୁ।
ଆମେ ବି ମାନେ ମୁଁ ବି ଏବେ ବାହାରେ ଅଛି ମାନେ ଏକା ହିଁ ରହୁଛି ତ କିଛି ଆଉ ବନେଇବି ହଉନି ମାନେ ଗ୍ୟାସ୍ ଦର ବି ଏତେ ବଢ଼ିଯାଇଛି ଯେ ଆଉ କିଛି ମାନେ ଅଲଗା ଜିନିଷ କିଛି ଓ ରନ୍ଧି ବି ହେଉନି ରୋଷେଇ କରି ହେଉନି। ସେଥିପାଇଁ ଟିକେ ପଖାଳ କରିଦେଲେ ପଖାଳ ତ ବହୁତ କମ ସମୟ ଲାଗିବ। ପଖାଳ ସହିତ ଗୋଟେ ଆଲୁ ଆଉ ଟମାଟୋକୁ ମୁଁ ଏକା ସହିତ ମାନେ ତାକୁ ଟିକେ ଭାଜିଦିଏ ଭଜା ଭଳିଆ। ଆଉ ପୁଣି ଟମାଟୋକୁ ଅଲଗା ଟିକେ ଚକଟିକି ଆଉ ଆଳୁକୁ ଭା ମାନେ ଅଲଗା କରିକି ଖାଇଦିଏ ସେମିତି କରିକି।
ଆପଣ କଣ ଯୋଉ ଏକୁଟିଆ ରହୁଛନ୍ତି ଗ୍ୟାସ ଛୋଟ ଗ୍ୟାସ୍ ନା ବଡ଼ ସିଲିଣ୍ଡର ରଖିଛନ୍ତି।
ଛୋଟ ଗ୍ୟାସ୍ ଟା ଅଛି। ଯଦି ବଡ଼ ସିଲିଣ୍ଡର ଥାଆନ୍ତା ମୋତେ କିଛି ଅସୁବିଧା ହେଇନଥାନ୍ତା। ମାନେ ଏଠି ଆଜ୍ଞା ମନ ଇଚ୍ଛା ମାନେ ଏଠି ଲୋକ
ଖାଇବା କେତେ ଆଉ ହୁଅନ୍ତା କି?
ଆଜ୍ଞା ମାନେ ଏଠି ମନ ଇଚ୍ଛା ଲୋକ ଲୋକ ମାନେ ଯୋଉ ଗ୍ୟାସ୍ ଦଉଛନ୍ତି ନା ମନ ଇଛା କେଜି ପ୍ରତି ବି ପିଛା ମାନେ ତିନିଶହ ଟଙ୍କା। ମୋର ଗୋଟେ
ଆପଣଙ୍କ ସେ ଗ୍ୟାସଟି ଚଉଦ କେଜି ଗ୍ୟାସ୍ ନା କେତେ କେଜି?
ପାଞ୍ଚ ପାଞ୍ଚ କେଜି ଛୋଟ ଗ୍ୟାସ ଟା।
ଛୋଟ
ଆଜ୍ଞା ତ ସେ ପାଞ୍ଚ କେଜିକୁ ମାନେ ପନ୍ଦରଶହ ଟଙ୍କା ଦେଇକି ମୁଁ କେମିତି ମାନେ ଭରିବି। ସେଟା ମାନେ ଦୁଇ ଦି ମାସ ବି ଯିବନି। ଯୋଉ ଆଜ୍ଞା ଆଉ ତ ଯୋଉ ବଡ ବଡ ଗ୍ୟାସ ଅଛି। ଛି ଇଣ୍ଡିଆନ ଗ୍ୟାସ୍ ଆଉ ଯୋ ଅଲଗା ଅଲଗା ଗ୍ୟାସ୍ ଗୁଡାକ ଅଛି ସେଇ ଗ୍ୟାସ୍ ତ ମାନେ ନଅ ଶହ ଚାଳିଶ ଟଙ୍କାରେ ମାନେ ଗୋଟେ ବଡ ଗ୍ୟାସ ଯୋଉ ଷୋଳ କେଜି ମିଳି ଯାଉଛି ତ ମୁଁ ଏଚିତ୍ ଏତେ ଛୋଟ ଗ୍ୟାସ୍ ରେ କଣ କରିବି ସେଥିପାଇଁ ମାନେ ବହୁତ ଧୀରେ ଧୀରେ ଧୀରେ ଧୀରେ ସେଟାକୁ ମାନେ ବଞ୍ଚେଇ ବ
ବୁଝିଲି ତମେ ଇଣ୍ଡକ୍ସନ କାଇଁ କିଣୁନ? ବର୍ତ୍ତମାନ ତ ଇଲେକ୍ଟ୍ରିସିଟି ରେ ସବୁ ଆସିଯାଉଛି ଇଣ୍ଡକ୍ସନ କିଣିଦିଅ।
ମୁଁ ଏକା ରହୁଛି ନା ତ ଏବେ ଇଣ୍ଡକ୍ସନ ଟିକେ କିଣିଲେ ମୋର ବି ସେମିତି ନିଜେ ମାନେ ଘରକୁ କୁ କିଛି ମାଗୁନି ପଇସା ପତ୍ର କିଛି ମାଗୁନି ନିଜେ ହିଁ ସବୁ ଆଡଜଷ୍ଟ କରୁଛି ତ ସେଥିପାଇଁ
ନାହିଁ ସେଇଟା ଠିକ୍ ଅଛି। କିନ୍ତୁ ଗ୍ୟାସ୍ ରେ ଯୋଉ ରେଟ୍ ରେ ଆମର ବଢିଲାଣି ଏ ଉଦାର ତାର ଯୋଉ ରେଟ୍ ବଢିଲାଣି, ଇଣ୍ଡକ୍ସନ୍ ଗୋଟେ ବାରଶହ ଟଙ୍କାର ଇଣ୍ଡକ୍ସନ୍ ନେଇ ଆସିବ ସେଇ ଇଣ୍ଡକ୍ସନ୍ ଗୋଟେ ଇନଭେଷ୍ଟମେଣ୍ଟ ହବ କିନ୍ତୁ ତୁମର ଚାଲିବ ଏ ତମର ଗ୍ୟାସ୍ ଉପରେ ଡିପେଣ୍ଡେଣ୍ଟ ହବନି ପନ୍ଦରଶହ ଟଙ୍କା ତ ଖର୍ଚ୍ଚ କରିବାକୁ ପଡିବନି।
ହଁ। ଆଉ ଗୋଟେ କଥା ଏଠି ମୁଁ ଯୋଉ ରହେ ମାନେ ମୁଁ ଗୋଟେ ରିଲେଟିଭ ଘର ପା ଘରେ ହିଁ ରହେ ଏକା ହିଁ ରହେ। ତ ଯଦି ମୁଁ ଇଣ୍ଡକ୍ ସନ୍ ମାନେ ସେମାନେ ମୋଠୁ ଇଲେକ୍ଟ୍ରିକ ବିଲ୍ ଟା ନିଅନ୍ତିନି ଆଉ ନେବେ ବିନି। ଯଦି ମୁଁ ଇଣ୍ଡକ୍ସନ୍ ଆଣିକି ରଖିବି ତ ସେମାନେ କଣ ଭାବିବେ କେଜାଣି। ଇଲେକ୍ଟ୍ରି ସବୁ ମାନେ ବହୁତ ଇଲେକ୍ଟ୍ରିସିଟି ସରେନା ସେଠି ତ ସେଠି।
ଇଣ୍ଡକ୍ସନରେ ନା ନା ନା ନା। ନା ଇଣ୍ଡକ୍ସନ ଏତେ ଇଲେକ୍ଟ୍ରିସିଟି ସରେନି ଫାଇଭ୍ ଷ୍ଟାର ଇଣ୍ଡକ୍ସନ ଅଛି କିଛି ଇଲେ
ବାରଶହ ଟଙ୍କାରେ ଆସିବନି ମ୍ୟାଡ଼ମ୍ ମାନେ ବାରଶହ ଟଙ୍କାରେ ଇଲେକ୍ଟ୍ରିସିଟି ମାନେ ଫାଇଭ୍ ଷ୍ଟାର ଇଣ୍ଡକ୍ସନ୍ ଆସିବନି? ମିନିମମ୍।
ଆପଣ ଦେଖନ୍ତୁ ଛବି ନାଇଁ ନାଇଁ ଛବିଶହ ଦେଇକି। ଫିଲିପସ୍ ମାନେ ଭଲ ଭଲ କମ୍ପାନୀର ଇଣ୍ଡକ୍ସନ ଆସିଯାଉଛି ୱିଥ ଫାଇଭ୍ ଷ୍ଟାର ବାଲା। ଆସ୍ତେ ଆସ୍ତେ ତା ରେଟ୍ କମି ଯାଉଛି ଇଲେକ୍ଟ୍ରୋନିକ୍ସ ପ୍ରଡକ୍ଟର ରେଟ୍ ବି କମୁଛି।
ଆଜ୍ଞା।
ଆପଣ ସର୍ଚ୍ଚ କଲେ। ତାପରେ ଭେରାଇଟି ଅନଲାଇନ ସାଇଟ ରେ ବି ଆପଣଙ୍କୁ ମିଳିଯିବ ସେଲସ୍। ସେଲ୍ ରେ ଆପଣ ଟିକେ ସର୍ଚ୍ଚ କରିବେ ବା ବାରମ୍ବାର ୱିଣ୍ଡୋ ସପିଙ୍ଗ କରିବେ। ଆପଣଙ୍କୁ କେତେବେଳେ ମ ଠିକ ଜା ପ୍ରାଇସରେ ମିଳିଯିବ।
ଆଜ୍ଞା ହଉ ମ୍ୟାଡ଼ମ୍ ଆପଣଙ୍କର ମାନେ ଏଇ ଯୋଉ ଆଡ଼ଭାଇଜ୍ଜ୍ ଟା ଦେଲେ। ମୁଁ ନିହାତି ଦେଖିବି।
ହଁ ବହୁତ ଇଲେକ୍ଟ୍ରି ତାପରେ ଆମର ଯୋଉ ଇଲେକ୍ଟ୍ରିକ କେଟିଲ୍ ମିଳୁଛି ତା ଦେହରେ ଆପଣ। କେତେବେଳେ ଚାହିଁଲେ ଜଣ କିିଆ ଲୋକ କେତେ ମ୍ୟାଗି କରିକି ଖାଇପାରିବ। ତାକୁ ସାଫ୍ କରିବା ବି ଏତେ କିଛି ମୁସ୍କିଲ୍ ନୁହଁ। ତ ବି ତା ଦେହରେ ଅଣ୍ଡା ବି ସିଝେଇ ପାରିବ।
ମୁଁ ତ ଖାଏନି ମାନେ। ମୁଁ ତ ଖାଏନି କିଛି ସେମିତି ମାନେ ପିଆଜ ରସୁଣ ବି ଖାଏନି ଆଉ ମା ମାଛ ମାଂସ ବି ଖାଏନି ହିଁ ହିଁ ମୋର ସେଇଟା ଅସୁବିଧା।
ହୁଁ ତାପରେ ରାଇସ୍ କୁକର୍ ବି ଆଭେଲେବୁଲ୍ ଅଛି ଆପଣ ରାଇସ୍ କୁକରରେ ରାଇସ୍ ବି କରିପାରିବେ ରାଇସ୍ ବାହାର କରିକି କରି ବି କରିପାରିବେ ବିଭିନ୍ନ ଫ୍ୟାସିଲିଟି ବି ଏଭେଲେବୁଲ। ବୁଲ ଅଛି ଆଜିକାଲି ରାଇସକୁ ଆଭେଲେବୁଲ ହେଇଗଲାଣି ଫାଇଷ୍ଟାରର ଆଉ ୱାଟ ବି ସେମିତି ଟାଣିବନି।
ଆଜ୍ଞା। ତ ମୁଁ ଦେଖିବି ଆଣି ପକେଇବି ଗୋଟେ ଆଜ୍ଞା ଆଜ୍ଞା। ଆଣି ପକାଇବେ ଗୋଟେ ଏ ଚାରି ପାଞ୍ଚ ଦିନ ଭିତରେ ଭାବୁଛି ଆପଣଙ୍କ କଥା କଥା ଶୁଣିକି ମାନେ ଆଣି ପକେଇଲେ ଗୋଟେ ଭଲ ହବ।
ଆାଣନି। କିନ୍ତୁ ଆଗ ନିଜେ ରିସର୍ଚ୍ଚ କର ବିଭିନ୍ନ ଅନଲାଇନ ସାଇଟକୁ ଯାଇକି ଦେଖ। କେତେ ଭେରାଇଟିର ଇଲେକ୍ଟ୍ରୋନିକ୍ସ ପ୍ରଡକ୍ଟ ଅଛି। ଆଉ ସେଲ୍ସକୁୁ ଅପେକ୍ଷା କର ସେଲ୍ସ ତୁମକୁ ଭଲ ଜିନିଷ ବି ମିଳିବ କିଛି ଖରାପ ଜିନିଷ ମିଳିବନି ଉଇଥ ବ୍ରାଣ୍ଡେଡ଼ ଜିନିଷ ବି ମିଳିବ।
ଆଜ୍ଞା।
ତ ମୁଁ ଟିକେ ଇଲେକ୍ଟ୍ରୋନିକ ଜିନିଷ ଉପରେ ମୋର ଇଲେକ୍ଟ୍ରିସିଟି ବି କମ ଆସେ। ମାନେ ଦିଦିଟା ଏସିି ଚାଲି ଆଉ ଘରେ ବି ଫ୍ୟାନ କୁଲର ସବୁ ଅଛି। ଆଉ ଇଣ୍ଡକ୍ସନ ବି ଚାଲେ। ଇ ଇଏ ବି ରାଇସ୍ କୁକର ଇଏ ସବୁ ଚାଲେ ସବୁ ଚାଲିକି ବି ଭଲ ବଡ କୁଟୁମ୍ବ କୁ ସମ୍ଭାଳିକି ବି ମୋର ତିନି ହଜାରେ ଟଙ୍କାରେ ହିଁ ବିଲ୍ ଆସେ ବେଶୀ ଆସେନି।
ଆଜ୍ଞା।
ତ ମ୍ୟାନେଜ କରିପାରିଲେ ହେଇପାରିବ। ଆସ୍ତେ ଆସ୍ତେ ଜିନିଷ ଗୁଡାକ ଦେଖ ଅନଲାଇନ ସପ ଅନଲାଇନ ଉଇଣ୍ଡୋ ସପିଂ କର ଦେଖ ଉଇଣ୍ଡୋସପିଙ୍ଗ ବୁଝିପାରୁଛ କି? କିଣିବା ଦରକାର ନାହିଁ ସରଫିଙ୍ଗ କଲ ଖାଲି। ହଁ ଏମିତିଆ କଥା ଆଉ କାରଣ ଏଇ ଯୋଉ ଗ୍ୟାସ୍ ପାଖେ ଠିଆ ହେଇକି କରିବାଟା ବି ଭାରି ମୁସ୍କିଲ ଏଇ ଖରା ଦିନ ଯେମିତି ହୋଉଛି।
ଆଜ୍ଞା।
ଆ ସକାଳୁ ଗ୍ଲୁକୋନ ଡି ଓ ଆର ଏସ୍ ଲେମ୍ବୁ ପାଣି ପିଆ ସଇିଲାଣି ଏବେ ପଖାଳ ଭାତ। ଆଉ ଅନ୍ୟମାନଙ୍କ ପାଇଁ କି ମଙ୍ଗଳବାର ସେମାନେ ନନଭେଜ ଖାଆନ୍ତି, ତ ମୁଁ ଅଣ୍ଡା ଆମଲେଟ କରିଦେଇଥିଲି। ସେ ପଖାଳ ଭାତ ଅଣ୍ଡା ଆମ୍ଲେଟ ଆଉ ବଡିଚୁରା ଖାଇଦେଲେ, ମୁଁ ବଡିଚୁରା ଆଉ ଭେଣ୍ଡି ସିଝା। ପଖାଳ ଭାତ ଖାଇଦେଲି ଦହି ପକେଇକି।
ଭେଣ୍ଡିକୁ ସିଝେଇ କିି?
ହଁ ଭେଣ୍ଡିକୁ ତମେ ପ୍ରେସର କୁକରରେ ବି ସିଝେଇ ପାରିବ କରେଇରେ ବି ସିଝେଇ ପାରିବ ମୁଁ ଟିକେ କରେଇରେ ସିଝାଏ। ଏଇଥିପାଇଁ ଯେ ପ୍ରେସର କୁକର ସିଝେଇଲେ ଜଲ୍ଦି ହେଇଯିବ। ସିଝା ସିଝା।
ସିଝା ମୁଁ ମାନେ ପ୍ରଥମ ଥର ପାଇଁ ଶୁଣୁଛି ଭେଣ୍ଡିକୁ ସିଝେଇକି ଖାଆନ୍ତି ବୋଲି। ମୋତେ ଶୁଣିକି ବୋହୁତ ମାନେ ଖୁସି ଲାଗିଲା କେମିତି କେମିତି ବନାନ୍ତି ମ୍ୟାଡ଼ମ୍?
ଦେଖ ଭେଣ୍ଡିରେ ପ୍ରଚୁର ପରିମାଣର କ୍ୟାଲସିୟମ ଅଛି। ଠିକ ଅଛି ଆମେ ଯଦି ପ୍ରେସର କୁକରରେ ସିଝେଇଦବା ତା ପାଣି ବାହାରିଗଲା ସେ ପାଣି କଣ ପିଇହବ ପିଇ ହବନି ତ ବାହାରିଗଲା। ତମେ କଣ କରବନା କରେଇରେ ଅଳ୍ପ ଟିକେ ପାଣି ଦବ ହାଇ କରିଦବ। ପାଣି ଫଟ ଫୁଟିଲେ ଭେଣ୍ଡି ପକେଇ ଦେଇକି ସିମ୍ କରିଦବ ଘୋଡେଇ ଦବ। ଟିକେ ଠିଆ ହବ, ରୋଷେଇ ରେ ନା ତୁମକୁ ଟାଇମ ଦବାକୁ ହିଁ ପଡିବ ଯଦି ପ୍ର ପ୍ରପର ଡାଏଟ୍ ପ୍ରପର ଖାଦ୍ୟ ତମକୁ ଖାଇବାର ଅଛି। ଠିକ ଅଛି ତ ତୁମେ ଟିକେ ଟାଇମ ଦେଲ ସେ ପାଣି ମରିବା ଯାଏଁ ଟିକେ ଅପେକ୍ଷା କରିବ ତ କଣ ହବ ନା ପ୍ରେସର କୁକର ରେ ତମେ ଯଦି ସିଝେଇଲ ସେ ପୁରା ସିଝିଯିବ, ଠିକ ଅଛି, ଗୋଟେ ହୁଇସିଲ ବି ଛାଡ ଦେଲେ ନା ଭେଣ୍ଡି ସିଝିଯିବ, କିନ୍ତୁ କଢେଇରେ ତୁମେ ଯଦି ଅଳ୍ପ ଳ୍ପ ମାପ ପାଣି ମାପ ଦେଇକି ଜାଣିଲେ ତମେ ଯଦି ଭେଣ୍ଡି ପକେଇକି ସିଝେଇବ ଭେଣ୍ଡି ଟିକେ କୁଡ଼କୁଟ ରହିବ। ପାଣି କମିଲା ସେଇ ପାଣି ଟା ସେଇଥିରେ ରହିଲା ଭେଣ୍ଡି ପ୍ରପର ସିଝିବନି ଟେ ଟିକେ କ୍ରିସ୍ପିନେସ ରହିବ ଆଉ ତାକୁ ସିଲ୍ ଶିଳା ଶିଳା କି କାଟିଦବ ପୋକ ଯୋଉଟା ଥିବ ଫୋପାଡି ଦବ ହେଲା ବାକି ତକ ତାର ଟିକେ ସୋରିଷ ତେଲ ଟିକେ ଉଚା ସୋରିଷ ତେଲ ପକେଇବ। ଟିକେ ଲୁଣ ପକେଇବ ଟିକେ ସ ଦି ଚାରିଟା ରସୁଣ ଚକଟି ବ ଦବ। କଞ୍ଚା ଲଙ୍କା ଚକଟି ଦବ। ଆଉ କିମ୍ବା ପୋଡା ଲଙ୍କା ଗୋଟେ ଶୁଖିଲା ଲଙ୍କା ପୋଡିକି ତାରେ ଚକଟିଦବ। ଆଉ ତାକୁ ଖାଇବ ଆତ୍ମା ତୃପ୍ତି। ଭତ୍ତା ନୁହଁ ଭତ୍ ତୁମକୁ ପୁଣି ପିଆଜ ପକେଇକି ଭତ୍ତା କରିବାକୁ ପଡିବନି, ଆଳୁ ଚକଟା ଯେମିତି ଭେଣ୍ଡି ଚକଟା ସେମିତି।
ଆଜ୍ଞା ଆଜ୍ଞା ଆଞା।
ଆଉ ତା ଦେହରେ ଭେଣ୍ଡି ଚକଟରେ ତୁମେ ଯଦି ବାଇଗଣ ଗୋଟେ ପୋଡି ଦେଇେଇଥିବ ତା ଦେହରେ ଆଡ କରିଦବ ସିଏ ତ ଆହୁରି ଟେଷ୍ଟି ଲାଗିବ।
ଆଜ୍ଞା ବହୁତ ସୁନ୍ଦର ରେସିପି ବତେଇଲେ। ବହୁତ ସୁନ୍ଦର ରେସିପି ଗୋଟେ ବତେଇଲେ ମାନେ ନୂଆ ରେସିପିଟା ଶୁଣିଲି। ନିଶ୍ଚୟ ବନେଇବି ତିଆରି କରିବି ମ୍ୟାଡ଼ାମ୍।
ଦେହ ପାଇଁ ଭଲ ଡାଇଜେଷ୍ଟେବୁଲ। ଆଉ ଜଲଦି ବି ତମେ ତମର କିଛି ଗ୍ୟାସ୍ ବି ହବାନ।
ଆଜ୍ଞା।
ଆଉ ତଦି କ୍ୟାଲସିୟମ ଅଛି ତମକୁ ହାଡ ଦେହ ହାଡ ପାଇଁ ବି ଭଲ।
ଆଜ୍ଞା ଆଉ ବି ସୁନ୍ଦର ସୁନ୍ଦର ରେସିପି କହିବେ ମ୍ୟାଡ଼ାମ୍ ମୁଁ ବନେଇବି। ନିଶ୍ଚୟ।
ହୁଁ ହଁ। ଜଣିକିଆ ପାଇଁ କହିଦେବି କାରଣ ମୁଁ ବି ଦିନେ ଜଣିକିଆ ଥିଲି ନା ହଷ୍ଟେଲରେ ରହୁଥିଲି ପଢ଼ୁଥିଲି। ତ ମୁଁ ବି ଜାଣିଛି କେମିତି ସର୍ଟକଟ ରେ ରୋଷେଇ କରିହୁଏ।
ଆଜ୍ଞା।
ଆଉ ତୁମେ ଏବେ କଣ ପଢିବ ନା କଣ ତମ କଣ କରିବ।
ଏବେ ତ ମ୍ୟାଡାମ ଟିକେ ଭାବୁଛି ଖାଇସାରିଲା ପରେ ପଖାଳ ଖାଇସାରିଲା ପରେ ତ ନିଦ ଲାଗେ। ତ ଟିକେ ଶୋଇପଡ଼ିବି ଆପଣ କଲ୍ କରନ୍ତୁ କଥା ହେଇକି ଶୋଇଦବା ଆଉ।
କଣ ହେଲା।
ଆପଣ ଆପଣ କଲ୍ କର କରନ୍ତୁ କଥା ହେଇଯିବା ଆଉ କଥା ହେଇକି ସୁଇପ ପଡ଼ିବା ଟିକେ କହୁଛି।
ହଁ ହଁ ଠିକ ଅଛି।
ଆଜ୍ଞା।
ହଉ।